ହାଲୋ।
ହାଲୋ କଁ କରୁଚୁ?
ବସତି
କଥା ବୋହୁତ ସ୍ଲୋ ଶଭୁଛି ଟିକେ ଆଉ
କାର୍ଯ୍ୟରେ କଣ ବ୍ୟସ୍ତ ଥିଲେ।
ଉଁ।
ଶୁଭୁନି ତମ୍
ହୁଁ ହଁ ଶୁବିଲା ଶୁବିଲା। ତମେ ଶୋଇ ପଡିଥିଲ ନା କଁ?
ହଁ
ହୁଁ।
ହଁ ଆଉ ଥରେ ପକା। ହୁଁ ଆଉ ଆଉ କଁ କୁଅ।
ଆଉ ଛୁଆ ଶୋଇଛନ୍ତି।
ହଁ ଛୁଆ ଶୋଇଛନ୍ତି। ଆଉ କାମ ସଇଲାଣି।
ହୁଁ ଛୁଆ ଶୋଇଚନ୍ତି।
ହଁ ଛୁଆ ଶୋଇଚନ୍ତି।
ହୁଁ ତୋ ବୋହୁତ କଥା ବୋହୁତ ସ୍ଲୋ ଶୁଭୁଚି।
କାମ ସଇଲାନି।
ହୁଁ ଏଇନେ ଶୁବିଲା।
ହେଇନା କି ତମେ।
ଆଁ ମୁଁ ଶୋଇନି ମ। ଗରମ ହଉଚି ଛୁଆଗୁରା ଶୋଇଥିଲେ ଖଟ ଉପରେ ଜାଗା ନଥିଲା ତ ମୁଁ ଶୋଇଲିନି। ଏତଅଳ ହେଲାଣି ଚାରିଟା ପାଂଶଟା ବାଜିଲାଣି ଆଉ। କଣ ଶୋଇବୁ।
ହଁ ହୁଁ।
ଆଉ କାମ ସବୁ ସଇଲାଣି।
ହଁ କାମ ସଇଲା।
ହୁଁ।
ହୁଁ କାମ ସରଲାଣି।
ଘର ଦ୍ୱାର ଖରକା ପୁରୁକା
କାମ କାମ ସରିଲାଣି ପାଣି ଆଣି ସାରିଲାଣି ଉଁ ଘର କାମ ସବୁ ସରିଲାଣି ରୋଷେଇ ହବ ଆଉ।
ଘ ଦୁଆର ଖରିକି ପୁରି ସାଇଲୁଣୁ।
ହଁ ଘର କାମ ସରିଲାଣି ଖାଲି ରୋଷେଇ ହବ।
ହୁଁ ହଁ ରାତି ପାଇଁ ହେଲାଳୁ ଧୂପ ପୁପ ଦିଆସରିଲା ପରେ ହବ ଆଉ।
ଆଉ।
ହଁ।
ଆଉ ଆଉ କଣ? ଆଉ ରଜକୁ ସବୁ କିଣାକିିଣି ସରିଲାଣି।
କିଣା ହବ ଆଉ ହେଇନି ଆଉ ଛୁଆଙ୍କର ଆସି ଅଛି। ଆମର ସପ କରିବା ଆଉ।
ହୁଁ, ଆଉ କାଲି ପା କୁଆଡେ ଯାଇଥିଲ ବୁଲିଆକୁ।
ହଁ ଯାଇଥିଲି ଗୋଟେ ଜାଗା ବୁଲି ଆଉ, ତମକୁ ଜଣେଇନୁ ଆଉ।
ଓ। ଆଉ କୁଆଡେ ଯାଇଥିଲ ବୁଲି?
ତମୁକୁ ଜଣେଇନୁ ଆଉ ରଖିଚୁ ଆଉ ଜଣେଇ ଦେନି ଜଣେଇନୁ କହିବୁ ଆଉ ପଛରେ।
ହୁଁ ଜୋରେ ହ ହଉ ପଛେରେ ଜଣେଇବ ହଉ।
ଜଣେଇବୁ ଏଟା ଆମେ ଯାଇଚୁ ଆଉ ଗୋଟେ ଜାଗାକୁ ଆଉ।
ହୁଁ ଆଉ ଘରକୁ ଯିବୁ ରଜରେ ଯିବ।
ଯିବାର ଅଛି ଦେଖିଆ କଣ ହଉଛି ଆଉ।
ହୁଁ। ଆଉ କଣ, ଆଉ କୁଆଡେ ଯିବ?
ପରେ କହିବୁନି।
ହୁଁ ଏ ତଳେ ଖେଳୁଥିବେ ଆଉ ଉପରେ ବସି ଆଉ।
ଗରମ ହଉଛି ଆଉ।
ପ୍ରବଳ ଗରମ ହଉଛି।
ହଁ।
ହଁ ଏ ଛାତ ଉପର ଚାରଟା ବେଳେ ଗୋଟେ ପବନ ଭଲ ଦଉଛି।
ହଁ ଏଇ ଖରା ଭିତରେ ଗରମ ରହିଛି।
ଫ୍ୟାନ୍ ଅପେକ୍ଷା ପବନଟା ଭଲ ଦୋଉଛି।
ହଁ ପବନଟା ଦବ ଆଉ, ବର୍ଷା ଉଠେଇଲେ।
ଆଉ ରଜୁକୁ କୋଉ ମନ୍ଦିର ଫନ୍ଦିର ବୁଲି ଯିବ?
ନାହିଁ, ଦେଖିଆ ରଜ ଆସୁ ଯିବା କଣ ହବ ହଁ କି ନାଇଁ ଆଉ।
ହୁଁ ହଉ। ତଣ୍ଟି ଟା ଖାଲି ଖଁ ଖଁ ହଉଛି ବସି
କଥା ହେଇ ହଉନି ଆଉ
ଥଣ୍ଡା ଜୋର ହେଇଯାଇଛି ତ ତଣ୍ଟିଟା ପୁରା ବସିଯାଉଛି କଥା ହେଲାବେଳକୁ। ହୁଁ ଆଉ ସକାଳୁ ପଖାଳ ବଖାଳ ଖାଇ ଗରମ ଖାଇ ଶୋଇକିରି ଉଠିଲଣି ନା।
ହଁ ସକାଳୁ ପଖାଳ ଗରମ ଆଉ ଫୁଣି ରାତି ଖାଇବା ଅ ଛି, ଫୁଣି ଚାହା ପିଆ ହବ।
ହୁଁ ହୁଁ।
ହୁଁ।
ତମେ ଗରମ ଭାତ ପଖାଳ
ହଁ ମୁଁ ଖାଇସାରିଲିଣି ଖାଇବା ଆଉ ଆଉ ପୁଣି ଧୂପଦିଆ ବେଳୁ ଖଣ୍ଡେ ଖାଇବା ଜଳଖିଆ କରି ଟିଫିନ୍ କରି ଉଁ ହଁ ଛୁଆ ବା ଶୋଇଥିଲେ ଉଠିକି ସାଇକଲ୍ ଫାଇକଲ୍ ନେଇ ଯାଇଚନ୍ତି ଆଉ। ସାଇକଲ୍ ନେଇ ଯାଇଚନ୍ତି ତଳେ ଖେଳୁଚନ୍ତି।
ହଁ।
ଖେଳିବେ ଟିକେ ବୁଲିବେ ପାଠ ପଢା ହବ ଉଁ।
ଘରକୁ ଆସିବନି କା।
ହଁ ଯିବା ଶୋଇଆକୁ ଟିକେ ଯାଉଥିଲି ମୁଁ ଏବେ ଟିକେ କଲ୍ କଲ। ଶୋଇ ଯୋଉ ପୁଣି ନିଦଟା ଜୋର୍ ସକାଶେ ମୁଣ୍ଡ କଣ ହଉଚି। ଭଲ୍ ଲାଗୁନି ନିଦଟା ଆସୁଥିଲା ଶୋଇବା ନିଦ ହଉନି ଏତବେଳେ ଚାର୍ ଟା ବେଳେ ଆଉ କୋଉ ନିଦ ହବ। ଶୋଇଥିଲେ ଦିଟା ତିନିଟା
କିମ୍ବା ତିନିଟା ସାଢେ ତିନିଟା ହେଇପାରେ।
ମୁଁ ସେଇ ଦିଟା ତିନିଟା ବେଳକୁ ଶୋଇଥାନ୍ତି।
ଚାର୍ ଟା ପାଖା ପାଖି ଆଉ।
ଆଉ କଁ ଛୁଆ ଦିଜଣ ଉଠି ନାହାନ୍ତି ଏଇନା ଉଠିବେ ବୋଧେ ନାଇଁ?
ହଁ ଆଉ ତା ପୁଅ ଉଠୁନାହାନ୍ତି ଉଠିଲେ ଖାଇବେ ଆଉ ପାଞ୍ଚ୍ ଟା ହେଇଯିବ।
ହଁ ହଁ ସେ ବି
ଘରେ ନାହାନ୍ତି ତଳେ କୁଆଡେ ଯାଇଚନ୍ତି।
ହୁଁ।
ଘରେ ନାହାଁନ୍ତି ପରା ଘରେ।
ହୁଁ।
ହଁ ଛାତ ଉପରେ ବୁଲୁଛି। ହଁ ଦେଖିବା ରଜ ଆଡେ କୁଆଡେ ବୁଲି ବାଲି ଯିବା ଆଉ।
ହଁ ଯିବା ରଜକୁ ଖାଲିଟାରେ କଣ ଘରେ ରହିଲେ ଭଲ ଲାଗିବ। ଜୁଆଡେ ବୁଲିଲେ ଭଲ ଲାଗିବ। ରଜ ମ ହୋତ୍ସବ ହଉଚି ଆମ ଘରଆଡେ ବୋଉ ଫୋନ୍ କରିଥିଲା କହିଲା ରଜ ମହୋତ୍ସବ ହଉଚି। ରଜ ମହୋତ୍ସବ ହଉଚି ବା ହେଇନଥା ହେଇନା ବୁଝି କଥା। ହଁ ସେମ୍ ତି ଯାତ୍ରାଭଳିଆ ହୁଏ ଦୋଳି ଫୋଳି ସବୁ ପଡିବ ଦୋକାନ ଦୋକାନ ବସିବ ସବୁ ମିନା ବଜାର।
ହୁଁ। ହଁ ଏଇ ବା ବଡ ପୁଅ ଏଠି ଖେଳୁଚି ନା କଣ। ହଁ ଏଇଠି ବଡ ପୁଅ ଖେଳୁଚି ତ ଆଉ ସାଇକେଲ୍ ଧରି ବୁଲୁଚି ଆଉ।
ଆଜି ଗରମ କମ୍ ଲାଗୁଚି ବେଶୀ ଗରମ ହଉନି।
ହଁ। ଆଉ କଁ ଆଉ ସବୁ ସମସ୍ତେ ଘରେ ଅଛନ୍ତି ନା କୁଆଡେ ଯାଇଚନ୍ତି?
ଘରେ ସମସ୍ତେ ଅଛନ୍ତି ମୁଁ ଉପରେ ଅଛି ତାଳ ପିଠା ହବ ତଳେ ବୋଉ ଘରିକା ନଥିଲେ କୁଆଡେ ଯାଇଥିଲେ ତ। ତଳେ ନ
ଉଁ।
ଆଉ କଁ ଖବର?
ଭଲ ଖବର ଆଉ ହଉ ସେମ୍ତି ଆଉ ଭଲ ମନ୍ଦ ସବୁ ଚାଲିଚି ଆଉ।
ହଉ। ଆଉ କଁ
ଆଉ କଁ କହିବି ଏମ୍ତି ଆଉ।
ହୁଁ ବା।
ଆଉ
ହଁ ଯିବା ଦେଖିବା ଘର ଦ୍ୱାର ଟିକେ କର୍ ଦବା। ଆଉ ପାଣି ଚାହା ଟିକେ କର୍ ଦବା ଚାହା ଟିକେ ହବ ଆଉ ଚ ସଟ୍ ଛଅଟା ବାଜି ଚା ହବ।
ଅ ହଁ।
ହୁଁ। ଏସି ପାଇପ୍ ଟା କଣ ବାହାରି ଯାଇଚି ଏଠି ଯେ। ତାକୁ ଲଗା ହେଇଥିଲା ବାହାରି ଯାଇଛି।
ହୁଁ।
ହଉ।
ଅଁ ଭଲ ବାହାରି ଯାଇଥିବ ବୋଧେ ଆଉଁ?
ହଁ।
ଉଁ।
ଆ ଆଉ କଣ କହୁଚ?
ନା ଆଉ କଁ କହିବା ଏଇଆ ସବୁ ଚାଲିଚି ଭଲ ମନ୍ଦ ସବୁ ଆଉ। ଏ ସମସ୍ତଙ୍କ ତ ଖାଇବା ପିଇବା ମାଜିବା ଧୋଇବା ବସିବା ଆଉ କଁ?
ହୁଁ ତ କାମ ଆଉ ଦିନରେ ରାତି ସେଇ କାମ ଆଉ।
ହୁଁ।
ଏଇ ତ ଆଉ ରାନ୍ଧିବା ଖାଇବା ପିଇବା ହଁ।
ଛୁଆ ଅରା ତ ବେଶୀ ମୁଣ୍ଡ ଖରାପ୍ କରିଦଉଚନ୍ତି ହୁଁ। ହୁଁ ଛୁଆ ଅର ବେଶୀ ମୁଣ୍ଡ ଆଉ କଁ କହିବୁ
ହୁଁ ମାନୁ ନାହାନ୍ତି ଜମା କଥା ଆଉ। କଁ କରୁ ଆଜିକାଲି ଛୁଆ ମୋବାଇଲ୍ ଦେଖିଲେ ଯାହା ହଉଚନ୍ତି। ମୋବାଇଲ୍ ଦେଲେ ହେଇକି ବସୁଛନ୍ତି ନହେଲେ ନାଇଁ।
ହୁଁ ସବୁ। ସବୁ ଛୁଆ ତ ସେଇଆ କେତେ ମୋବାଇଲ୍ ମୋବାଇଲ୍ ବହୁତ୍ କମ୍ ଦିଆ ହଉଛି।
ଭଲ ନା। ତ ପାଇଁ ଭଲ।
ସାଇକେଲ ଫାଇକେଲ ହେଇ ପଛେ ଚାଲା।
ହଁ ହଁ ମୋବାଇଲ ଟା ଯେତେବେଳେ କମ ଦେଲେ ଭଲ। ମୋବଇଲ ଦେଖିଲେ ନିଜ ସବୁଆଡୁ ମାନେ ଖରାପ୍।
ହୁଁ ମୋବାଇଲ ଦେଖିଲା ବେଳେ ରାଗ ମାନେ ବେଶି ହେଇଯାଉଛି। ନା ଖାଇଲା ବେଳେ ଦିଆ ହଉନି। ଇଏ କେତେବେଳେ କେମିତି ଟିକିଏ
ହ ହ ଦିଆ ହବ ହଁ ସବୁବେଳେ କେତେବେଳେ ସେମିତି ହଁ ଚଗଲା ଫଗଲା ହେଲେ ବସିବା ପାଇଁ ମୋବାଇଲଟା ଦେଲେ ଠିକ୍।
ହଁ ଅଧିକା ବାଳୁଙ୍ଗା ହେଉଯାଉଛନ୍ତି।
କବାଟ ଟା ପାଇଁ ଭାରି ପାଇଁ।
ହୁଁ ହଉ ତାହେଲେ।
ହଁ। ଆରେ ତାକୁ କଣ କରିବା ଆଉ ତଳକୁ ଯାଇକି ଚା ଫା କରିବ।
ହଁ ଚଲଉଥିଲେ ସାଇକେଲ।
ହଁ ହଉ ରଖ।
ଚାଲି ଚାଲି ପଲେ କି ନହିଁ ଆଉ!
ହଁ ଆଉ ସେପଟେ ହଁ।